କଅ କରୁଚୁ?
କିଛି ନାଇଁ ରେ ବସିଥିଲି। ତୁ କଣ କରୁଥିବୁ?
ଆଉ ମୁଁ ବି ତ ସେଇ ବସିଛି ଆଉ। ଆଉ ଗରମ କେମିତି ହଉଛି?
ମୁଁ ଗରମ କଥା କହନା ଖରା ଯୋଉ ହଉଛି ମରିଯିବା ପାଇଁ ଇଚ୍ଛା ହଉଛି।
ମରଯିବା ପାଇଁ ଇଚ୍ଛା ହଉଚି ଯା ମର୍ଜା।
କହନା ସାଙ୍ଗ ଖରା ଯାହା ହଉଛି କଣ କରିଆ।
ଜୋରିଆ ହଉଛି ଆଉ କଣ କରିବା, ମୁତ ଯେମିତି ଗଛ ତଳେ ବସିଛି ଆଉ ଛାଇ ତଳେ।
ମଁ ବି ସେୟା। ମୁଁ ଘରେ ବସିଚି ହଁ ଘରେ ବସିଚିପା ଘରେ ବସିଚି।
ଫ୍ୟାନ୍ ତଳେ ବସିଚୁ ଆଉ?
ହଁ ଫ୍ୟାନ୍ ତଳେ ବସିଚି।
ଆଉ କଣ ଖାଇଚୁ କଣ?
ମୁଁ ଖାଇଛି ଭାତ, ପଖାଳ ଭାତ ଖାଇଛି, ତୁ କଣ ଖାଇଛୁ?
ଆ ମୁଁ ବି ତ ସେଇ ପଖାଳ ଆଉ, ପଖାଳ ଏ ଦଳା ଦଳି ଟିକେ ଖାଇଛି ଆଉ।
ସାଙ୍ଗତୋର କଥା ମୋତେ ଠିକ୍ ରେ ଶୁଭୁନି?
ଉଁ କ୍ଲିଅର ସବୁନେଇଁ କି? ଶୁବୁଚି।
ହଁ ଏବେ ଶୁଭିଲା କହ?
ଆଉ ଘରେ ସମସ୍ତେ କଣ କରୁଛନ୍ତି?
ହୁଁ ଘରେ ସବୁ ଖାଇକି ମୋ ମୋ ବୋଉ ଏବେ ଯଷ୍ଟ୍ ଶୋଇଲା। ମୁଁ ଏଇଠି ବସିଛି ଆଉ।
ଓହୋ ହୋ ମଶାଟାରେ। ଆଉ ଭଲ ଅଛୁ?
ହଁ ଭଲ ଅଛି। ତୁ କେମିତି ଅଛୁ?
ହଁ ମୁଁ ବି ଭଲ ଅଛି। ଘରେ ସମସ୍ତେ ଭଲ ଅଛନ୍ତି?
ହୁଁ ଘରେ ସମସ୍ତେ ବହୁତ୍ ଭଲ ଅଛନ୍ତି।
ଉଁ! ହୁଁ!
ଆଉ ଆଜି ଏତେ ସମୟ ପରେ କେମିତି ଫୋନ୍ କଲୁ କଲ୍ ମାନେ କଲୁ ମନେ ପଡ଼ିଗଲି?
ହଁ ମୁଁ ଏମିତି ଏଇ କରିଦେଲି ଆଉ। ଦେଖିବା କରିଦିଏ ସାଙ୍ଗଟା କେମିତି ଅଛି।
ଭଲ କଲୁ।
ଆଉ ଆରେ ତମ ଆଡେ ଯୋଉ ହୋଉଛି, କାର୍ତ୍ତିକ ପୂର୍ଣ୍ଣିମା କରୁଛନ୍ତି?
ହଁ କାର୍ତିକ ପୂର୍ଣ୍ଣିମା ଯୋଉ ଇଏ ପଞ୍ଚୁକ?
ହଁ ହଁ ପଞ୍ଚୁକ, ପଞ୍ଚୁକ କରୁଛନ୍ତି ତମ ଆଡେ?
ହଁ ଆମ ଆଡେ ପଞ୍ଚୁକ କରନ୍ତି।
ଓହୋ! କେମିତି ପଞ୍ଚୁକ କରୁଛନ୍ତି କି?
ଆମଆଡ଼େ,,, ପଞ୍ଚୁକ ମାନେ କାର୍ତ୍ତିକ ମାସ ସାରା ତ ପୁରା ଆମିଷ ଛାଡ଼ନ୍ତି।
ଏ ସାଇଟ୍ ଦେ ଉଁ ହୁଁ!
ଆମିଷ ଛାଡ଼ନ୍ତି। ତାପରେ ଯାଇ ଯୋଉ ସେ ଯୋଉ ପାଞ୍ଚ ଦିନ ଯୋଉ ହୁଏ ଯୋଉ ପାଞ୍ଚ ଦିନ ଯୋଉ ପଞ୍ଚୁ ପଞ୍ଚୁକ ହୁଏ ଜାଣିଥିବୁ, ହଁ ସେଇଦିନ ସକାଳୁ ସବୁ ରାତି। ରାତିରୁ ଉଠିକି ସବୁ ଗାଧାନ୍ତି, ତାପରେ ଯୋଉ ରାସ୍ତା ସବୁ ଝାଡୁ କରନ୍ତି। ଆଉ ସବୁଦିନ ମାନେ ସେ। ପାଞ୍ଚ ଦିନ ଯାକ ମନ୍ଦିର ଗଲେ ଚଳିବ, କିନ୍ତୁ ମାନେ ପ୍ରାୟ ଲୋକ ତ ଶେଷ ଦିନ ଯାଆନ୍ତି, ମାନେ ପ୍ରଥମ ଦିନ ଯାଆନ୍ତି। ଆଉ ସେ ସେଦିନ ଯାଆନ୍ତି ଆଉ ଗୋଟେ ହଁ ହବିଷ ବି କରନ୍ତି ସେଇ ପଞ୍ଚୁକ ପାଞ୍ଚ ଦିନରେ।
ହଁ ହଁ ଆମ ଆଡେ ବି ଲୋକ ହବିଷ କରନ୍ତି।
ସିଆଡେ ହବିଷ ଡାଲମା ଖାଆନ୍ତି, ମାନେ ଆମିଷ ଖାଆନ୍ତିନି, ପିଆଜ ରସୁଣ ଖାଆନ୍ତିନି। ହୁଁ! ସବୁ କରନ୍ତି, ତାପରେ ପାଞ୍ଚ ଦିନ ଯେଉଁଦିନ ମାନେ ସରିବାକୁ ଥିବ, ସେଦିନ ସବୁ ରାତି ରାତିରୁ ଉଠି ସବୁ ମାନେ ସ୍ନାନ କରି ତାପରେ ସବୁ କଣ କରନ୍ତି? କହିଲୁ ମାନେ ସେ ଯୋଉ ରାସ୍ତା ସବୁ ଝାଡୁ କରନ୍ତି। ଆଉ ରାସ୍ତା ଠାକୁର ମନ୍ଦିରରେ ସବୁ ଝାଡୁ କରନ୍ତି ତାପରେ ସବୁ ଡଙ୍ଗା ଭସାନ୍ତି ଡଙ୍ଗା ଗୋଟେ ଯୋଉ କଦଳୀ ପଟୁଆ ଡଙ୍ଗା ଜାଣିଥିବୁ। ମାନେ ଏଇଟା ଆଗରୁ ଗୋଟେ ବିଶ୍ଵାସ ଅଛି ଯେ ମାନେ ସେ ଡଙ୍ଗା ଭସେଇଲେ ତୋର ମାନେ ଆ ମାସକ ଯାକର ମାନେ ଯେତେ ସବୁ ପାପ କରୁଥିବୁ ସେଇ ଡଙ୍ଗା ସହିତ ସେ ପାପ। ସବୁ ସେ ଭସେଇ ନବ ମାନେ ଧୋଇ ନବ ସେଇ ଡଙ୍ଗାରେ। ପାନ ଗୁଆଥୋଇକି ଆ କା ମା ବୋଇ ଗୋଟେ ଗୀତ ବି ଅଛି ସେଟା ବୋଲିକି ସେଟା ଯାଇକି ମାନେ ଗାଧେଇକି। ସେଇଟା ଭସାନ୍ତି। ତାପରେ ସବୁ ଯାଇକି ମନ୍ଦିର ଦର୍ଶନ କରନ୍ତି ମନ୍ଦିର ଦର୍ଶନ କଲା ପରେ ସେଠି ପ୍ରସାଦ ପାଆନ୍ତି। ତାପରେ ସେଠି ଆମର ବି ମେଲା ମେଳା ପଡେ।
ଓହୋ ମେଳା ବି ପଡେ ତମ ଗାଁରେ ନାଁ।
ହଁ ବାଲିଯାତ୍ରା ହୁଏ ସେ ପଞ୍ଚୁକରେ ଜାଣିଥିବୁ?
ହୁଁ।
ହଁ ବାଲିଯାତ୍ରା ପଡେ ସେଠି ସବୁ ଯାଆନ୍ତି ସେଠି ବହୁତ ପ୍ରକାରର ଜିନ୍ ଷ ପଢ଼େ ଖାଇବା ଜିନିଷ ପଢ଼େ। ଏମନ୍ତି ସବୁ ବୁଲନ୍ତି ସବୁ ଖାଆନ୍ତି ପିଅନ୍ତି ସେ ସବୁ ଏମିତି ମାନେ ମଜା କରିକି ସବୁ ଆସନ୍ତି ଆଉ। ଆଉ ଦୋଳି ବି ପଡେ ତାପରେ ଏଠି ବହୁତ ମାନେ। କଣ କହିଲୁ ସବୁ ସବୁ ଭଜନ କୀର୍ତ୍ତନ ସେଇଟା ସବୁ ଦିନରେ ହୁଏ। ଭଗବାନଙ୍କ ପାଖରେ ତାପରେ ରାତିରେ ମାନେ ବିଭିନ୍ନ ପ୍ରକାରର ଯୋଉ ଯାତ୍ରା ପଡେ। ଏମିତି ସବୁବେଳେ ପାଳନ କରନ୍ତି ଆଉ ଆଉ ତ ମୁଁ ସେମିତି ମାନେ ମୁଁ ଝିଅ ପିଲା ତ ଜାଣିଛୁ ମାନେ ସବୁ ଆଣିବା ପାଇଁ ସବୁ ପାଗଳ ସେଇ ଭିତରୁ ମାନେ ଯାହା। ଭଲ ଲାଗେ ମାନେ ଚୁଡ଼ି କାନଫୁଲ କ୍ଲିପ୍ ଏମିତି ସବୁ ଜିନିଷ ପ ଏ ସବୁ ମୁଁ ନେଇକି ଆସେ ଆଉ।
ଓହୋ।
ଆଉ ତୁ ତମ ଆଡେ ସବୁ କେମିତି କଣ ପାଳ ଟିକେ ମତେ କହ।
ଆଉ ଆମର ତ ଯୋଉ ସେ ପାଞ୍ଚ ଯୋଉ ପଞ୍ଚ। ପଞ୍ଚୁକ ପାଞ୍ଚ ଦିନି ଆଗ ହେଲା।
ହଁ।
ପଞ୍ଚମ ପାଞ୍ଚ ଦିନିଆଙ୍କ ଆମ ଗାଁରେ ମାନେ ସମସ୍ତ ସ୍ତ୍ରୀ ଲୋକ ଛୁଆ ପିଲାନେ ବୁଢାରୁୁ ଆରମ୍ଭ କରି ଛୁଆ ଯାଏ ମାନେ। ସମସ୍ତେ ମାନେ କଣ କହିଲୁ ସକାଳୁ ଉଠିବେ ସମସ୍ତେ ସମସ୍ତେ। ସକାଳୁ ଉଠିବେ ଏଣୁ ଯୋଉ ଗାଧେଇବେ ମାନେ ତ ସ୍ତ୍ରୀ ଲୋକମାନେ ଯୋଉ ମୋରୁଜ। କରିବେ ଚାଉଁରା ପାଖରେ। ତାପରେ ଏଠୁ ଯୋଉ କ କହିଲୁ ମାନେ ଘରେ ମାନେ ମୁର୍ଜ କରିକି ପୂଜା ସାରିକି ଯୋଉ ହଉଛି। ଗାଁଟେ ଯାଙ୍କର ଯେତେକ ମାନେ ଦେବାଦେବୀ ମନ୍ଦିର ମାନେ ସବୁ ଆଡେ ବୁଲିବେ ଆଉ। ସବୁଆଡେ ବୁଲିବେ ସବୁଆଡେ ବୁଲି ବୁଲି ମୂର୍ଜ ପକେଇବେ କୋଉଠି ଦୀପ ଲଗେଇବେ କୋଉଠି ଯୋଉ ହଉଛି ଫୁଲଥୋଇବେ। ଏମତି ମାନେ ଏମତି ପ୍ରଣାମ କରି କରି ଆସିବେ। ତେଣୁ ତାପରେ ଏଇଟା ତ ସବୁଦିନି କଥା। ତାପରେ ସେଇଠୁ ଯୋଉ ହଉଛି ଆମର ଯୋଉ ହଉଛି ମାନେ ଗାଁର ମାନେ ପା ପୁଅ ପିଲା ମାନ ମିଶିକି ଗୋଟେ ଜାଗାରେ ଯୋଉ କାର୍ତ୍ତି ଶ୍ୱର ମାନେ ପୂଜା କରନ୍ତି। ମାନେ ସେଇଠି ଯୋଉ ହଉଛି ପାଞ୍ଚ ଦିନି ଯାଙ୍କ ପୁଣି ଭୋଜି ହୁଏ ମାନେ ସେମିତି କୀର୍ତ୍ତନ ମ ମୁଁ ସେ ଯୋଉ ମାନେ କାର୍ତିକ ସ୍ୱର ପିଲା ଏମିତି ଖାଆନ୍ତି ଆଉ ଗାଁରୁ ବି କିଛି ଲୋକ ମାନେ କିଛି ଲୋକ ଖାଆନ୍ତି ଆଉ ସବୁଦିନ। ଆଉ ନହେଲେ ଆମେ ଯାଇକି ରାତିରେ ବି ଖାଇକି ଆସୁ ଦିନେ ଦିନେ। ଆ ଯୋଉ ସେ ଉୁ ତାପରେ କଣ କହିଲୁ ଆମର ଲାଷ୍ଟ ଦିନ ଯୋଉ ନୁହଁ ମାନେ ସେଇଦିନ ତ ମାନେ ସମସ୍ତେ ତ ସକାଳୁ ଉ। ଉଠିକିନା ଆମର ଯୋଉ ବନ୍ଧ ଧନେଇ ମାନେ ଏଇ ମାନଙ୍କର ସମସ୍ତେ ଯାନ୍ତି ଡଙ୍ଗା ଭସେଇଆକୁ ଯାଆନ୍ତି ସେଇଆଡେ। ଏକାଥରେ ଗାଧେଇଯିବେ ସେଇଆଡେ ଏକଥରେ ଡଙ୍ଗା ଭାସେଇ ଦେଇକି ଆସିବେ, ସେ ଯୋଉ ପାନ ଗୁଆ, କଉଡ଼ି, ପଇସା ଆଉ କଦଳୀ ଫୁଲ ଏମିତି ଥୋଇ ଥିଆ କିିନି ମାନେ ଡଙ୍ଗାରେ ଦୀପ ଲଗେଇକିନି ଏମିତି ଯୋଉ ହଉଛି ଡଙ୍ଗା ଭସେଇ ଦିଅନ୍ତି ତାପରେ ଏଇଠୁ ଏମିତି ମାନେ ଯୋଉ ଆସିକିନି ଏଇଠୁ ମୁରୁଜ ଫୁରୁଜ ମାନେ ମୁରୁଜରେ ଲିପନ୍ତି ତାପରେ ସେଠୁ ଏମିତି ଦିନ ଯାକ ତ ଏମିତି ଯଉ ହଁ ଆମ ଗାଁରେ ଯୋଉ ହବି ସିଏ ବି କରନ୍ତି ହବି ରେ ଯଉଛି ଭଲ ଗୀତ ବି ଯଉଛି ଠାକୁରଙ୍କର ବହୁତ ଭଲ ଗୀତ ଗୀତ ବି ଗାଆନ୍ତି ଆମେ ଯଉ ବି ହବି ସବ ବି ଦେଖି ଯାଉ। ଏଠି ହବିଷୟରେ ବି ଯୋଉ ହଉଛି ଭାତ ଡାଲମା ବି ଖାଇକି ଆସୁ ଆମର ଯେତେଳେଁ ଗାଁରେ ଯେତେକ ମାନେ ବୁଢୀ ଲୋକ ମାନେ ସେଇମାନେ ମାନେ ତିନି ଚାରି ଜଣ ବୁଢୀ ଲୋକ ଏମତି ହବିସ ବି କରନ୍ତି। ତା ସେମାନେ ବି ସେମତି ଯୋଉ କାର୍ତ୍ତିକ ଲାଷ୍ଟ ଯୋଉ ହଉଛି ପଞ୍ଚୁକ ଦିନ ପୁରା ଲାଷ୍ଟ ଯୋଉାର୍ତିକ ପୂର୍ଣ୍ଣିମା ଦିନ ହବିଷତ ବି ପୁରାନ୍ତି।
ଏମିତି ହୁଏ ଆଉ ଯଉ ହଉଛି ତାପରେ ଆମେ ରାତିରେ ସମସ୍ତେ ଯାଉରିକ ଆମ ଯୋଉ ଘର ଲୋକ ପରିବାର ସମସ୍ତେ ତ ସମସ୍ତେ ମାନେ ଆମ ଗାଁଟ ଗାକୁ ପୁଣି ମାନେ ସେଇଠି ଭୋଜି ଖାଇବେ ଆଉ। ମାନେ ଯଉ ହଉଛି ଯଉଠି ଆମର କାର୍ତିକ ସ୍ୱର ଜୋଉଠି ପୁଅ ପିଲାମାନେ କରନ୍ତି ସେଠି ମାନେ ସମେସ୍ତେ ଭୋଜି ଖାଇବେ।
ସେଦିନ ଆଉ ରାତିରେ ଘରେ ଖାଇବା ନାହିଁ ତିଆରି ହୁଏନି।
ଏମିତି ତାହେଲେ ତୁ ସବୁ ତମର ପାଳନ କର।
ଆଉ ତୁ ହବିଷ କରୁନୁ।
ହଁ ମୁଁ ହବିଷ ବି କରେ ମୁଁ ପୁରା ସେଦିନ ହଁ, ହବିଷ କରେ ମାନେ ସବୁବେଳେ ତ ପାଳି ପାରେନି ବେଳେ ବଳେ ମାନେ ହବିଷ କରେନି ଘରେ କରନ୍ତି। ସେଇଟା ମୁଁ ଟିକେ ଖାଇବି ଆଉ।
ଓହୋ ତାହେଲେ ତମ ଘରେ ହବିଷ କରନ୍ତି ନା?
ହଁ।
ଉୁଁ ଓ ହଉ ଭଲ ଆଉ ତୁ ବି ଭବିଷ୍ୟତ ଦେଖୁଥିବୁ ଗୀତା ବୀତା ସୁନୁଥିବୁ। ଆଲେ ହବିଷ ଗୀତ ଶୁଣୁନୁୁଁ ଭଲ ଲାଗେ ଭଲ ଲାଗେ।
ହଁ ଭଲ ଲାଗେ ହୁଁ, ହୁଁ।
ହ ହ ଆଉ ହବିିଶ ତମର କଣ କହନ୍ତି
ଭୋଜି ତ ସେ ସବୁ ସାଧା ଭାତ, ଡାଲମା, ଅରୁଆ ଭାତ, ଡାଲମା, ଆଉ କଣ ସେମିତି ଯୋଉ ବିନା ପିଆଜ ରସୁଣ ରେ ଖଟା ଏଇ ଏଇ ଗୁରା ଆଉ କଣ କରିବେ। ଆଉ ଏଇଟା ଠାକୁରଙ୍କ ପାଖରେ ରାଧାକୃଷ୍ଣ କଣ କହିଲୁ ଶୁଭିଲାନି?
ମୁଁ କହିଲି ତ ବୁଢୀମା କରନ୍ତି।
ହଁ ବୁଢୀ ମା କରନ୍ତି।
ଆଉ ତ ବୋଉ କରନ୍ତି?
ହଁ ବୋଉ ବି କରେ।
ଉଁ ହୁଁ ତାପରେ ତମ ଘରେ ତ ବୋଉ ଆଉ ତୋ ବୁଢୀମା କରନ୍ତି ଆଉ।
ହଁ।
ହଁ ସେଠି ତ ଯୋଉ ଚଉରା ପାଖରେ କରନ୍ତିନି କି।
ହଁ ଆଉ ସବୁ ତମ ତମର ମୁରୁଜ ପକାଉ କି ନାହିଁ ପାଞ୍ଚ ଦିନ ଯାକ ପଞ୍ଚୁକ ପାଞ୍ଚ ଦିନ ଯାକ ମୁରୁଜ ବି ପଡେ।
ହଁ, ହଁ, ପଞ୍ଚୁକ ପାଞ୍ଚ ଦିନି ଯାକ ଆମଆଡ଼େ ମୁରୁଜ ବି ପକାନ୍ତି। ଚଉରା ଟାକୁ ବି ବହୁତ ଭଲ ତ ସଜାନ୍ତି ବି ସୁନ୍ଦର କରିକି।
ହଁ। ମାନେ ଶେଷ ଦିନ ଆମ ଗାଁ ରେ ଗୋଟେ ମୁରୁଜ ପ୍ରତିଯୋଗିତା ହୁଏ।
ଓହୋ ମୁରୁଜ ପ୍ରତିଦିଲ୍ ପ୍ରତିଯୋଗିତାରେର ତୁ ଭାଗ ନଉ।
ହଁ ମାନେ ସମସ୍ତେ ମାନେ ଘର ସାମ୍ନାରେ ସବୁ ବସିକି ଝୋ ମାନେ ମୁରୁଜ ପକାନ୍ତି। ତାପରେ ଆମର ଯୋଉ ସବୁ ଦୋଳ ଦୋଳ ବି ମାନ ମାନେ ଶ୍ରୀକୃଷ୍ଣଙ୍କର ନୁହଁ କି ପଞ୍ଚୁକଡ଼ଟା ଶ୍ରୀକୃଷ୍ଣଙ୍କ ନାଁରେ ବି ପାଳନ୍ତି।
ହୁଁ।
ହଁ ସେଇଟା ଯୋଉ ତମର ଯୋଉ ବିମାନ ଟା ସବୁ ନେଇକି ଆସନ୍ତି। ଗାଁଲୋକ ସବୁ ଗାଁ ସବୁ ଯୋଉ ମୁଖିଆ ମୁଖି ଏ ଲୋକ ସବୁ ଆସନ୍ତି। ସବୁ ଦେଖିକି ଯାଆନ୍ତି। ତାପରେ ଏମାନେ ଆଣିକି ପୁରସ୍କାର ବି ଦିଅନ୍ତି ଘର ସାରା।
ଓହୋ ତମର ମାନେ ଦୋଳ ପୂର୍ଣ୍ଣିମା ମାନେ ଦୋଳ ଯୋଉ ହଉଛି ଶ୍ରୀକୃଷ୍ଣଙ୍କୁ ବି ଆଣନ୍ତି।
ହଁ ମାନେ ସେଇଟା ଏମିତି ଜଷ୍ଟ ମାନେ ପୂଜା କରିବା ପାଇଁ ଆମର ଯୋଉ ରାସ ହୁଏ ସେଠି ପଞ୍ଚୁକ ରାସ ହୁଏ।
ଓହୋ।
ରାସ ହୁଏ ଆଉ ବାଲିଯାତ୍ରା ବି ହୁଏ। ଶିବ ଠାକୁରଙ୍କର।
ହୁଁ ହୁଁ।
ବି କରନ୍ତି ଆଉ ସେଆଟା ଦର୍ଶନ କଲା ବଳେ ସେଠି ଯାଇକି ମାନେ ଆମେ ଇଏ କରୁ ଶିବ ଠାକୁରଙ୍କର ନା କାର୍ତ୍ତିକଶ୍ବରଙ୍କର। ଆମେ ଦର୍ଶନ କରୁ ଯାଇକି ଶିବ ଠାକୁରଙ୍କ ପାଖରେ। ହଁ। ହଁ।
ହଁ ହଉ ବଢ଼ିଆ ହେଉ ଏମିତି ହେଲେ ଭଲ ନା ଆଉ। ଆଉ କଣ କହୁଛୁ କହ।
ଆଉ କଣ କହିବି ତମର ଆଡେତ ବଢିଆରେ ହଉଛେ। ହଁ ହଁ ଯିବା। ତୁ ଡାକୁଛୁ ମାନେ ଯିବା।
ହ ଆସିବା ମିଶିକି ମୁରୁଜା ପକେଇବା ହେଲା। ମିଶିକି ମୁରୁଜା ପକେଇ କେଇବା ମିଶିକି ହବିଷ୍ୟ ଦେଖି ଯିବା। ହଉ ତ ଏ ବରଷ ଆସିବୁ ଆ।
ହଁ। ନିଶ୍ଚୟ।
ହଉ ମୁଁ ରଖୁଛି ଆଉ। ପରେ ତତେ କେତେବେଳେ କରିବି ଆଉ।
ହଉ ହଉ।